ହ୍ୟାଲୋ।
ହଁ କିଏ।
ସାଙ୍ଗ ଚିହ୍ନି ପାରୁନ ମୁଁ ଅରୁନ କହୁଥିନି।
ହ ଆଜ୍ଞା ଟେନ୍ କ୍ଲାସ୍ ଅରୁନ୍?
ଆଜ୍ଞା ଆଜ୍ଞା।
ହଁ ହଁ ଅରୁଣ ତୁମେ ତ ଆଜ୍ଞା ସାଂସ୍କ୍ରିତ ନେଇଥିଲ ମୁଁ ତ ଆଜ୍ଞା ହିନ୍ଦୀ ଛୁଆ। ଆଉ କେତେ ଦିନ ପରେ ଦେଖା କେମିତି ଫୋନ୍ କରାହେଲା ମୋତେ କୁହନ୍ତୁ?
ଆଛା ମୁଁ ତ ଫୁନ୍ କରିଥିଲି ଏଥିପାଇଁ ଯେ ଆପଣଙ୍କ ସହ ସମ୍ପର୍କ ହେଇପାରୁଥିଲାନି। ଏ ଗୋଟେ କାରଣବଶ ତ ସେଇ ପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି।
ଆ କଣ ଟିକେ ମତେ ବୁଝେଇ ପାରିବେ ମୁଁ ଟିକେ ବୁଝି ପାରିଲିନି ଆଜ୍ଞା।
ମୁଁ କହିଥିନି ଯେ ଆପଣଙ୍କର ଯେ ଘର ପାଖ ଗୋଟେ ଜମି ଅଛି ମୁଁ ତାକୁ କିଣିବାକୁ ଯାଉ
ଆହା ଓହୋ ସ ସମ୍ବିତର ଜମି ଆଜ୍ଞା। ହଁ ସେ ମୋ ଭଲ ସାଙ୍ଗ ଆଜ୍ଞା ମୋତେ ତା କୁହନ୍ତୁ ପୁରା ଡିଟେଲ କୁହନ୍ତୁ ମୁଁ ତାଙ୍କୁ ଜଣେଇବି।
ଜିଟେ ମାନେ ମୁଁ ସେ ଜମିଟା କିଣିଥାନ୍ତି। କିନ୍ତୁ ସେ ବିକିବା ପାଇଁ ରାଜି ହଉନାହାନ୍ତି ସେ କହୁଥିଲେ ମୁଁ ବିକିମି ଯଦି ଆ ମୁଁ ରାଧାକୁ ବିକିମି ଆଉ ରାଧା ସାଙ୍ଗକୁ ବିକିମି ନହେଲେ ଵିକିମିନି। ଏଇନେ ସେ ମୋ ଘରୁ ବାହାରୁ ମାନେ ସେ ଚାହୁଁଛନ୍ତି ଆପଣଙ୍କୁ ସେ ବିକିବେ ଜାଗାଟା ବୁଝିଲେ ନା ମତେ ବିକିବା ପାଇଁ ରାଜି ହଉନା
ଆଛା ଏଇ ସବୁ କଥା ଆଜ୍ଞା ହଁ ସିଏ ମୋର ଆମ ବାପାଙ୍କ ଜମା ବାପାଙ୍କ ସାଙ୍ଗ ସିଏ ସିଏ ଜଣେ। ସେ ବହୁତ ଆଗରୁ ଆମ ସାଙ୍ଗରେ ମିଶାମିଶି କରିଥିଲେ ଏବେ ବି ମିଶୁଛନ୍ତି ଆଜ୍ଞା ସେଥିପାଇଁ ମୋ ବାପା ତାଙ୍କୁ କହିଥିଲେ ଯେ ଏଇଠି ଗୋଟେ ଜମି ଜା କରିକି ଚାଷ ବାସ କରିବେ ତ ସେଥିପାଇଁ ସେ ଜାଗାଟା କିଣିବାକୁ ପ୍ରସ୍ତାବ ଦେଇଥିଲେ ସିଏ ବି କହିଥିଲେ ହଁ ଯେ ସିଏ ମାମକୁ ଜାଗାଟା ଦେବେ ଆମ ସେଇଠି କାମଟା କରିବୁ ଆଜ୍ଞା। ଆପଣ ଯଦି କହୁଛନ୍ତି ସେ ଜାଗାଟା ନେବେ। ଠିକ୍ ଅଛି ମୁଁ ୟା ବିଷୟରେ ଚିନ୍ତା କରିବି ଆପଣଙ୍କୁ ମୁଁ ବୁଝେଇବି ଏ ବିଷୟରେ ଆଉ।
ନା ବୁଝିବେ ନୁହେଁ ମତେ ସେ ଜାଗାଟା ଦରକାର କାରଣ ମୁଁ ସେଠି ଗୁଟେ ଭାବୁଥିଲି ଯେ ଗୁଟେ କାଚ ବୁତଳର ଗୁଟେ ଫ୍ୟାକ୍ଟ୍ରି ପକେଇମି ମତେ ସେ ଜାଗା ଟା ବହୁତ ଭଲ ଲାଗୁଛି। ଆଉ ସେ ଜାଗା ଟା ମୋ ପାଇଁ ନିହାତି ବି ଭଲ୍ କାହିଁକି ସେଟା ସହର ଠାରୁ ବି ଟିକେ ଦୂରର ଅଛି। ସେ ଜାଗାଟା ନିହାତି ଦରକାର ସେଇଥିପାଇଁ ମୁଁ ଆପଣଙ୍କୁ କଲ୍ କରୁଥିଲି।
କାଚ ଫ୍ୟାକ୍ଟ୍ରିରେ ଆଜ୍ଞା ଗାଁ ପ୍ରଦୂଷିତ ହେଇଯିବ ଆଜ୍ଞା ସେ ମାନିବେନି ଆଜ୍ଞା। ଆପଣଙ୍କ ପଞ୍ଚାୟତ ସା ପା ପଞ୍ଚାୟତ ପାଖରେ ଯାଇକି ଗୋଟେ ଲିଖିତର ଲେଖିକି ଆଣିିଥବେ ଟିକିଏ ଯେ ଆପଣ ସେମିତି କିଛି କାମ କରିବେନି ଆଜ୍ଞା ନହେନେ ସେମାନେ ଆପଣଙ୍କ ଉପରେ ବହୁତ ବିରକ୍ତି ହେବେ ଆଜ୍ଞା ମୋ କଥା ବୁଝୁଛନ୍ତି ଆପଣ?
ବୁଝିତ ପାରିଛି ତଥାପି ମୋର ଗୁଟେ ସେଠି ମାନେ ନିହାତି ମୋର ଗୋଟେ ଥିଲା ଯେ ଉ ଜଣେ ସାଙ୍ଗ ମତେ ମିଳିଛନ୍ ତାଙ୍କ ସାଙ୍ଗରୁ ଅର ଦୁଇ ଜଣ ମିଶିକି ପାର୍ଟନର ସିପ ହେଇକି ସେ ଜାଗା ଟା ଖୋଲିବା ମାନେ ଜାଗା ଖୋଲିବା ମାନେ କମ୍ପାନୀ ଟା ଖୋଲିବା ଭାବୁଥିଲେ ଭାବୁଥିଲେ ମାନେ ସେ ଜାଗାଟାର କାଛ କରିବା କାରଣ ସେଠି ବହୁତ ମାତ୍ରାରେ ପାଣି ଅଛି ଜଳ ସଂଖ୍ୟା ଟା ଆମେ ସେଠୁ ଦେଖିଥିଲେ ବହୁତ ମାତ୍ରାରେ ଅଛି କାଚ ତିଆରି କରିବା ପାଇଁ ଅଧିକ ମାତ୍ରାରେ ପାଣି ଦରକାର ଜଳ ଦରକାର। ସେଥିପାଇଁ ମୁଁ କହୁଥିଲି ମତେ ସେ ଜାଗା ଟା ନିହାତି ଭାବରେ ଦରକାର କାରଣ ମୁଁ ସେଠି ଗୋଟେ କାଚ ଫାକ୍ଟ୍ରି ଲଗେଇଥାନ୍ତି। ମୁଁ ଯାଇଥିନି ତାଙ୍କ ଘରକୁ କିନ୍ତୁ ସେ କହିଲେ ଯେ ଆମେ ଏ ଜାଗା ବିକିବୁ ନାହିଁ ଆମେ ଯଦି ବିକିବୁ ରାମକୁ ବିକିବୁ ତା ଛଡା ଆମେ କାହାକୁ ବିକିବୁ ନାହିଁ ଆମେ ଏଠି କାହାକ କୁ ବି ପୋଷିତ ଦବୁ ନାହିଁ ଆଉ କାହାକୁ ବି ଜାଗା ବିକିବାର ଅନୁମତି ନାହିଁ
ଦେଖନ୍ତୁ ଆଜ୍ଞା ସେ ମୋ ବାପାଙ୍କ ଜଣେ ପୁରୁଣା ବନ୍ଧୁ ସେ ଆପଣ ତ ଜାଣନ୍ତି ଗାଁ ର ଜଣେ ଯଦି କାହାକୁ ଗୋଟେ କଥା ଦେଇଦେଲା ସେ ଆଉ କଥା ନେଇପାରେନି ଆଜ୍ଞା ସେଇଥିପାଇଁ ସେଇ କହୁଛନ୍ତି ଯେ ଆମେ ଆ ତାଙ୍କୁ ହିଁ ବିକିବୁ କାରଣ ସେ ଆମକୁ କଥା ଦେଇଥିଲା ଆଜ୍ଞା ଆଉ ସେ କଥା ଦେବାର ଅନୁସାରେ ଆମ ସେଠି ଆଜ୍ଞା ଚାଷ ବାସ କରିବ ଆଜ୍ଞା ଆଉ ଗାଁ ବ ଲୋକମାନେ ଆଜ୍ଞା ମାନିବେନି ଗୋଟେ ଫାକ୍ଟ୍ରି କେ ମାତ୍ର ସେଠି ପ୍ରଦୂଷଣ ହେଲେ ତାଙ୍କର ଜମି ଜାଗାର କ୍ଷତି ହବ ଆଜ୍ଞା ସେ ବିଷୟରେ ତ ମୁଁ କିହି ଜାଣିନି ଆଜ୍ଞା ଆପଣ କେମତି ସେଟାକୁ ରଖିପାରିବେ ଯଦି ମୋତେ କୁହନ୍ତୁ। ମୁଁ ଆପଣଙ୍କୁ ସହଯୋଗ କରିବା ପାଇଁ ପୁରା ନିଶ୍ଚିତ ଅଛି।
ଦେଖନ୍ତୁ ସିତ ମୁଁ ଆପଣଙ୍କୁ ସହାୟକ କରମି ମୁଁ କହୁଥିନି ଯେ ଆପଣ ପ୍ରଦୂଷଣ କଥା କହୁଛନ୍ତି ପ୍ରଦୂଷଣ ଦେଖନ୍ତୁ କାଚ ଫ୍ୟାଟ୍ରି ମୋ ଫ୍ୟାକ୍ଟ୍ରି ମୁଁ କରିମି ସେ ସାର୍ ଇଞ୍ଜିନିୟର ସେ ଆସିବେ ଦିଲ୍ଲୀରୁ ସେ ହଉଛନ୍ତି ଆର୍କଟେଟ ୱ ନମ୍ବର ବେଷ୍ଟ୍‌‌ ଇଞ୍ଜିନିୟର ତାଙ୍କୁ ମୁଁ କହିଛି ଯେ ଗ୍ରାମବାସୀ ଯେହେତୁ ବହୁତ ସମସ୍ୟ ହଉଛି ତାଙ୍କର ପ୍ରଦୂଷଣ ମାତ୍ରା ବହୁତ ବଢି ଯାଉଛି। ସେଥିପାଇଁ ମୁଁ ତାଙ୍କୁ କହିଛି ଯେତେ ବଡ ହବ ଆମ ଫକ୍ ସ୍ତ୍ରୀ ର ଚିମିନି ଟା ଯେ ଉପର ଭାଗ ଟା ସଭା ଉପରେ ରହିବ କାରଣ ସେଟା ରହିବା ଦ୍ଵାରା କଣ ହବ ଯେ ଯେତେ ପ୍ରଦୂଷଣ ସବୁ ହବ ଧୂଆଁ ଗାଁ ସବୁ ଅ ଉପର ସ୍ତରରେ ପଳିଯିବ ଯାହା ଦ୍ଵାରା ପ୍ରଦୂଷଣ ବହୁତ କମ ମାତ୍ରାରେ ହବ ଆଉ ଆମେ ଗ୍ରାମବାସୀଙ୍କୁ ବି ଏହା ବି ଆଶ୍ଵାସନା ଦବୁ ଯେ ସେଠିକାର ଯେତେ ଗ୍ରାମବାସି ଅଛନ୍ତି ଆମର ଯେତେ ମିସ୍ତ୍ରୀ ଦରକାର ବା ଯେତେ କାମ କରିବା ଲୋକ ଦରକାର ଆମେ ସ୍ ଗ୍ରାମବାସୀଙ୍କୁ ବେଶୀ ପରି ମାଣରେ କାମରେ ରଖିବୁ କାରଣ ସେଠିକାର ଗ୍ରାମବାସୀ ଯେହେତୁ ଆ ଆମର ସେଠିକାର ଗ୍ରାମବାସୀ ସାଙ୍ଗର ଭଲ ସମ୍ପର୍କ ବନିବାକୁ ଚାହୁଁଜେ? ଆଉ ସେଥିପାଇଁ ଆମେ ଯାହା ପଡିବ ଆମେ ତାହା କରିବୁ। ଆଉ ସେମାନଙ୍କ ସହାୟତା ଆମକୁ ନିହାତି ଟେ ଦରକାର ଆଉ ସେ ଜାଗା ଟା ପାଇଁ ସେ ଏଗ୍ରି ହଉନାହାନ୍ତି ସେ ଜାଗା ଟା ଦେଖୁନ ଆଉ ମତେ ସେ ଜାଗା ନିହାତି ଦରକାର।
ଠିକ୍ ଅଛି ଆଜ୍ଞା ଆପଣଙ୍କ କଥା ମୁଁ ପୁରା ବୁଝିପାରୁଛି ଠିକ୍ ଅଛି। ମୁଁ ଆପଣଙ୍କ ଫ୍ୟାକ୍ଟ୍ରିରୁ ମୁ ଟିକିଏ ବୁଲାବୁଲି କରି ଆପଣ ଆସନ୍ତୁ ଦେଖା ଦର୍ଶନ ହେବା। ତା ପରେ ଆଗକୁ କଥା ବଢ଼େଇବା ମୁଁ ଗାଁ ଲୋକ ସାଙ୍ଗରେ କଥା କହିବି ଆଜ୍ଞା। ଯଦି ସେ କହୁଛନ୍ତି ଜମି ଆପଣଙ୍କୁ ବିକିବେନି ମୁଁ ତାଙ୍କ ସାଙ୍ଗରେ ଆଜି କଥା କଉଛି ଏମିତି ଏମିତି କଥା ବଲିକି ଆପଣ କହିଛନ୍ତି ଯେ ଆପଣ କିଛି ଅସୁବିଧା କରିବେନି ଗାଁ ଲୋକଙ୍କର। ମୁଁ କପରେଟ୍ କରିବି ଯେତେ ଆଉ କିନ୍ତୁ ଆପଣ ବି କପରେଟ୍ କରିତେ ବୋଟେ ସେ କମ୍ପାନୀର ଆପଣ ଆମରି ଗାଁ ଛୁଆ ମାନଙ୍କୁ ଯେମିତି ଆପଣ ଚାକିରି ଦିଅନ୍ତୁ। ଏଇଟା ମତେ ଗୋଟେ ସହଯୋଗ ମତେ କରନ୍ତୁ। ତାପରେ ଯାଇକି ମୁଁ କଥା ଆଗକୁ ବି
ନିହାତି ଭାବରେ ମୁଁ ତ ଆପଣଙ୍କୁ କଥା ଦେଇଛି। ମୋ ଠାରୁ ଯେତେ ହେଇପାରିବ ମୁଁ ସେତେ ଛୁଆ ମାନଙ୍କୁ ଚାକିରି ଦେମି କାରେ ସେମାନେ ମୋହରି କମ୍ପାନୀରେ କାମ କରିବେ ଖାଇବା ସୁବିଧା ମୁଁ ଦେମି। ପ୍ରୋଜେଟ୍ ତାଙ୍କ ଘର ପାଖରେ ରହିବ। ସୁବିଧା ତ ଦେଇ ପାରିବିିନି କାଇଁକିନା ସେମାନେ ତ ଘରକୁ ଯିବେ ଖାଇବା ସୁବିଧା ଦେମି। ରହିବା ସୁବିଧା ଯଦି ସେମାନେ ଚାହିଁବେ ରହିବା ସୁବିଧା ବି ମୁଁ ସେଠି ଗୋଟେ ଘର କରିମି ରହିବା ପାଇଁ। କମ୍ପାନୀରେ ଯେତେ ଲୋକ ସବୁ ରହିବେ ତା ବ୍ୟତୀତ ଦରମା ବି ମୁଁ ସେମାନଙ୍କୁ ଭଲ ଦେମି ବାହାର ଯାଇକି ଯେ ପିଲାମାନୋନ କାମ କରୁଛନ୍ତି ଦଶ ବାର ହଜାରରେ ମୁଁ ତାଙ୍କୁ ସେଇ ସେତିକି ଟଙ୍କା ଘର ପାକ୍ କରିଦମ୍। ଆଉ ୟା ବ୍ୟତୀତ ସେମାନଙ୍କ ସାଙ୍ଗରେ ଭଲ ବ୍ୟବହାର ଭଲ ବାତାବରଣ ସମସ୍ତଙ୍କୁ ମୁଁ ଧ୍ୟାନରେ ରଖି ମୁଁ ଆପଣଙ୍କୁ କଥାବାର୍ତ୍ତା କହୁଛି।
ହଁ ଆଛା ଠିକ୍ ଅଛି ଆଜ୍ଞା ମୁଁ ତ ଜାଣିପାରୁଛି ଆପଣ ଠିକ୍ କଥା କହୁଛନ୍ତି କିନ୍ତୁ ଆଜ୍ଞା ଆଜିକାଲି ଦୁନିଆରେ ଆଜ୍ଞା ଦଶ ବାର ହଜାର ଟଙ୍କା କିଛି କିଛି ବଢେଇନି ଆଜ୍ଞା। ତା ପାଇଁ ଆପଣ ଗୋଟେ କାମ କରନ୍ତୁ ମୁଁ ପିଲାମାନଙ୍କୁ ପଠେଇବି ଆପଣ ପାଖରେ ଆପଣ ତାଙ୍କ କଲି। ଏଫିକେସନ୍ ଏକା ଦେଖନ୍ତୁ କିନ୍ତୁ ସେ କାମ ଆପଣ କରିବା। କିନ୍ତୁ ମୁଁ କହୁଛି ତାଙ୍କର କିଛି ଅସୁବିଧା ହେଲେ ଇଏ ହେଲେ ଆପଣ ଟିକେ ଦରମା ଟିକେ ବଢିକି ଦିଅନ୍ତୁ ଆପଣ କାମ କରନ୍ତୁ ଗୋଟେ ଆପଣ ତାଙ୍କୁ ସତର ଅଠର ହଜାର ଟଙ୍କା ଦେଲେ ସେମାନେ ଖୁସି ହେବେ। ଆହୁରି ତାଙ୍କ ମା ବାପାଙ୍କୁଁ ବଝେଇ ଦେବି ସେ କଥା।
ଦେଖନ୍ତୁ ଆପଣ କହୁଛନ୍ତି ନା ସତର ଅଠର ହଜାର ଯେହେତୁ ଏଟା ମୋର ନୂଆ କମ୍ପାନୀ ବୁଝିପାରିଲେ ନା। ମୁଁ ବଡ଼ କମ୍ପାନୀ ମୋର୍ ନୁହେଁ ଯେ ମୁଁ ଆପଣଙ୍କୁ ଏତେ ପଇସା ଦେମି। ମୋର ଗୋଟେ ଛୁଟ କମ୍ପାନୀ ଟିଏ ଛୁଟ କମ୍ପାନୀ ମୁଁ ନୂଆ ଷ୍ଟାର୍ଟ କରୁଛି ସାର୍ ଆପଣ ଗୋଟେ କଥା ଟା ବୁଝ ମୁଁ ଗୋଟେ ନୂଆ ଜିନିଷ ଷ୍ଟାର୍ଟ କରୁଛି। ମୋର କମ୍ପାନୀର ପ୍ରଡକସନ୍ ଏ ପର୍ୟ୍ଯନ୍ତ କିଛି ହେଇନି ମୁଁ। ଯଦି ପ୍ରଥମରୁ ଏତେ ପଇସା ଦେମି ତେବେ ସେମାନେ ବର୍ଷେ ଦି ବର୍ଷ ପରେ କହିବେ ତାହେଲେ ଆମ ପଇସା ଟା ବଢ଼ାନ୍ତୁ। ମୁଁ କହୁଛି କି ସ ମୁଁ ଆପଣଙ୍କୁ ଆ ନିହାତି ଭାବରେ ଆଶ୍ଵାସନା ଦଉଛି। ମୁଁ ସେମାନକା ପଇସା ବଢ଼ିମି କିନ୍ତୁ ପ୍ରଥମେ ସେମାନେ ଦି ବର୍ଷ ତିନି ବର୍ଷ ମୋ ଘରେ କାମ କରିବେ। ତାପରେ ଆପଣ ଯେ କହୁଥିଲେ ଏକା ବେଳେ ପନ୍ଦର ରୁ ସତର ହଜାର ଭିତରେ ଏତେ ପଇସା ମୁଁ ଦେଇ ପାରିବି ନାହିଁ କେନେ କୌଣସି ବି କମ୍ପାନୀର ହଠାତ୍ ଏତେ ଟଙ୍କା ଦେଇ କେହି ବି ପିଲା ରଖିବ ନାହିଁ କାରଣ ଦେଖନ୍ତୁ ଆମର ନୂଆ କମ୍ପାନୀ ସେମାନେ ମାର୍କେଟରେ ଯେତେ କମ୍ପାନୀ ଅଛନ ସେମାନେ ହେଲେ ପୁରୁଣା କମ୍ପାନୀ ସେମାନେ ଯେହେତୁ ଏତେ ଟଙ୍କା ଦେଇକି ରଖୁନାହାନ୍ତି। ମୁ ନୂଆ କମ୍ପାନୀ ହେଇକି ଏତେ ଟଙ୍କା ଦେଇକି ରଖିପାରମି ଆପଣଙ୍କୁ ଲାଗୁଛି ଯେ ଏତେ ସମ୍ଭବ? ଗୋଟେ ସାର୍ ସମ୍ଭବ କଥା କହୁନୁ ମୁଁ ଏତେ ଟଙ୍କା ଦେଇକି ପିଲା ଯଦି ରଖିମି ତାହେନେ ମୋ କମ୍ପାନୀର ଲାଭ କଣ ହବ ମୋ କମ୍ପାନୀ ତ ଲସରେ ପଳେଇଯିବ। ଆପଣଙ୍କ କଥା ଭାବୁନି ଏଟା ଗଟେ ଚିନ୍ତା କରୁନ୍।
ଠିକ୍ ଅଛି ଆଜ୍ଞା ମୁଁ ଆପଣଙ୍କୁ ଚିନ୍ତା କରଛି କିନ୍ତୁ ଆଜ୍ଞା ଗାଁ ନୁଖ ପରିବେଶକ ବି କଥା ଭାବନ୍ତୁ ଆଜ୍ଞା ଆଜିିକାଲିକା ଆପଣ ଯଦି ସେଇଠି ଫ୍ୟାକ୍ଟି କରେ ନିହାତି ଆପଣ ଚାର ପାଞ୍ଚ କୋଟି ଟଙ୍କା ତ ନଗେଇବେ ଆଜ୍ଞା। ନଗେଇନେ ମାତ୍ର ଆପଣଙ୍କ କିଛି ନା କିଛି ତ ଆପଣଙ୍କ ସହଯୋଗ ମାଗି ଏତେ ପଡି଼ବ ଆପଣଙ୍କୁ ଆପଣ ଗୋଟେ କାମ କରନ୍ତୁ ଆଜ୍ଞା ଆପଣ ତାଙ୍କୁ ସତର ଅଠର ନଅ ହଜାର ଦେଇକି ଆପଣ ତାଙ୍କ ଚଉଦ ପନ୍ଦର ଦିଅନ୍ତୁ ଆଜ୍ଞା ଆଉ ମୁଁ ଏତେ ବଢ଼େଇ ପାରିବିନି ଆଜ୍ଞା। ଆପଣ କହୁଛନ୍ତି ଆପଣ ଛୋଟିଆ ଫ୍ୟାକ୍ଟି ଖୋଲିଛନ୍ତି ଆପଣ ତାଙ୍କୁ କିଛିଟା ନହେନେ ଆଉ ପନ୍ଦ ଚଉଦ କି ପନ୍ଦର ଆମୁକୁ ଦିଅନ୍ତୁ ଆଜ୍ଞା ସେ ବି ଖୁସି ହେବେ ମୁଁ ବି ତ ଖୁସି ଆଉ ଆପଣ ବି ଖୁସି।
ଆପଣ କହୁଛନ୍ତି ସିନା ମୁଁ ବୁଝିପାରୁଛି। ସାର୍ ଦେଖନ୍ତୁ ନା ଆପଣ ଏତେ ପଇସା ମୁଁ ସାର୍ ଇନଭେଷ୍ଟ କରୁଛି। ଆପଣ କହିବେ ଯଦି ମୁଁ ପଇସା ବଢେଇ ଦେମି ସେ କଥା କିଛି ନାହିଁ। ଯେହେତୁ ମୋର ଟିକେ କିଛି ସମୟେ ସେମାନଙ୍କୁ କୁହନ ଯେ ପ୍ରଥମେ ସାର୍ ଦେବେ ବାର ହଜାର କାରଣ ନୂଆ କମ୍ପ୍ ମ୍ପାନି ବର୍ଷେ କାମ କରିସାରିଲା ପରେ ମୁଁ ତାଙ୍କର ଚଉଦରୁ ପନ୍ଦର ହଜାର ବଢ଼େ ଯେହେତୁ ମୁଁ କିଛି ଇନକମ୍ କରିନି ମୁଁ ଦେଖ ମୁଁ ଏଠି ପଇସା କେତେ ଇନଭେଷ୍ଟ କରିସାରିନିନି। ପ୍ରଥମେ ଯିଏ ଇଞ୍ଜିନିୟର ଆସିବେ ସିଏ ନେବେ। ତା ପରେ କମ୍ପାନୀ ଷ୍ଟାର୍ଟ ହେଇ ତ ମ ତେ ଲାଗିବ ପ୍ରାୟ ଏଁ ଛଅ ରୁ ସାତ ମାସ। ତା ପରେ ଯେମାନେ ଅଛନ୍ ସବୁ ଅଁ ସେଠିକାର ଲୋକାଲ ଗାଇଡ୍ ଏମାନେ ସବୁ ସେଲିଂ କରିବେ। ସେମାନେ ପଇସା ନେବେ। ତା ପରେ ମତେ କଞ୍ଚାମାଲ ଆଣିବା ପାଇଁ ଅର୍ଡର ଦେଇଥବ ସେଠି ପଇସା ଲାଗିବ। ତା ପରେ ଯେତେ ସବୁ ରହିବା ଘର କହିଥିନି ଯାହା ଖାଇବା ରହିବା ଆପଣଙ୍କୁ ଦେମି। ଖାଇବା ପାଇଁ ମତେ
ନିଶ୍ଚିତ ଆଜ୍ଞା ନିଶ୍ଚିତ। ନିଶ୍ଚିତ ମୁଁ ବୁଝିପାରୁଛି। ହଉ ଠିକ୍ ଅଛି। ଆପଣ ମୋର ଗୋଟେ କଥା ରଖନ୍ତୁ। ମୁଁ ଆପଣଙ୍କ ଜମି ତା ମୁଁ ଆପଣଙ୍କୁ ବିକିଦେବି ଠିକ୍ ଅଛି। ଆପଣ ଗୋଟେ କାମ କରନ୍ତୁ ତାଙ୍କୁ ବର୍ଷେ ଭିତେରେ ତାଙ୍କୁ ଟିକେ କାମ କରାନ୍ତୁ ଏବଂ ତାଙ୍କ ବର୍ଷେ ଭିତରେ ତାଙ୍କୁ ଇନକ୍ରିଜ କରାନ୍ତୁ ଆଜ୍ଞା। ଆପଣ ଯଦି ମତେ ଏତିକ ସହଯୋଗ ଦେବେ ମୁଁ ଆପଣଙ୍କ କଥା ରଖିବି ଆଜ୍ଞା।
ନିହାତି ନିହାତି ଭାବରେ ଆପଣ ଯଦି ଏତିକି ମତେ ସହଯୋଗ କରିବେ ଏବେ ମୁଁ ତାଙ୍କର ବର୍ଷେ ଭିତେରେ ନିହାତି ପେମେଣ୍ଟଟା ବଢା କରିଦେମି। ଆଉ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହବାକୁ ପଡିବନି ଠିକ୍ ଅଛି।
ହଁ ତ ଠିକ୍ ଅଛି ଆଜ୍ଞା। ରହୁଛି ଆଜ୍ଞା। ମୁଁ ଆପଣ କି ଜମିଟା ଦେବି। ଏଥରକ ମୁଁ ଯାଇକି ରାଧା ସାଙ୍ଗ କଥା ହଉଛି ଆଜ୍ଞା।
ଠିକ୍ ଅଛି ଠିକ୍ ଅଛି।